ହାଲୋ। ଆ ଶୁବିଲା ଆପଣଙ୍କୁ?
ଆଜ୍ଞା କୁହନ୍ତୁ।
ଆ ମୁଁ କଇଲି ଆଜି ଆଉ କେମିତି ଅଛନ୍ତି? ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ?
ହଁ ମୁଁ ଭଲ ଅଛି। ଆଉ ମୋର ସୁଭୁଚିିତ ଆପଣ ମୋ କଥାଟା ଆପଣଙ୍କୁ କି ସୁବୁଚିତ ସଫା।
ଆଜ୍ଞା।
ଆଉ କଣ କରୁଥିଲେ? ଶୋଇଚ ଆଜି ଶୋଇନାହାନ୍ତି କି?
ନାଇଁ ଆଉ ଖରାବେଳେ ଶୋଇବା ଅଭ୍ୟାସ ନାହିଁ। ଖରାବେେଳେ ଶୋଇଲେ ରାତିରେ ନିଦ ହବନି। ଏବେ ଟିକେ ଏପଟ ସେପଟ ହେଇକି
ଓହୋ ଆଉ କଣ ଆଜି ରୋସେ ମୁଁ ଏଇ ଖାଇ ଲି ଭାତ ଆଉ ଡାଲି ଆଜି ତ ଆଉ ତ ନିିରାମିଷ ଦିନ ଭାତ ଡା ଖାଇଥିଲି ଆଉ ଭଜା ଖାଇଥିଲି। ଆଉ ଶାଗ ଟିକେ ହେଇଥିଲା ଆଉ। କାକୁଡି ଯୋଉ କାକୁଡି ତାପରେ ଆଉ ହେଇଥିଲା କଖାରୁ ଡଙ୍କ।
ଆଜ୍ଞା।
ଆଉ ଆଉ ଆପଣ କଣ ସବୁ ରୋଷେଇ ଥିଲେ।
ଆମର ସେ ଶାଗ, ଭାତ, ଡାଲି। ଭଜା, କାକୁଡି ସାଲାଡ ଏଇଆ ସବୁ ସାଧା ଆଜି ଆଉ। ଗୁରୁବାରେ ଆଉ।
ହଁ ଆଜି ଗୁରୁବାର ତ ସାଧା।
ହୁଁ।
ଆଉ, ଆଉ କଖାରୁୁ ଡଙ୍କା ଆପଣ ଖାଆନ୍ତି ନା? ବୁଲିବା ପାଇଁ ମତେ ବୁଲିବା ପାଇଁ ମତେ ଏତେ ଭଲ ଲାଗେନି। ଆଉ କିନ୍ତୁ ବୁଲିବାକୁ ଯଦି ଯିବି ଭଲ ଲାଗିବା ଯାଗା ହେଲା ପୁରୀ।
ଆଜ୍ଞା।
ହଁ ଆଉ ତ ମୁଁ ଯାଏନି। କିନ୍ତୁ ଯଦି ଇଛା କରେ ଯିବା ପାଇଁ ତାହେଲେ ସେଇଟା ଗୋଟିଏ ସ୍ଥାନ ହେଲା ପୁରୀ। ତ ମତେ ଭାରି ଭଲ ଲାଗେ ସେଠିକି ଯିବା ପାଇଁ ଆଉ। ଆପଣଙ୍କୁ?
ହଁ ସେଇ ପୁରୀ ଆଉ ଆମେ ତ ମୁଁ ବି ସେଇ ବୁଲାବୁଲି ବେଶୀ କରେନା।
ଆଜ୍ଞା। ଆଉ କୁହନ୍ତି ଯେ ଭଗବାନ ହଁ। ହୁଁ ଆଉ କୁହାଯାଏ ତ ଯେ କାଳିଆର ଯଦି ଡୋ
ହଁ ହଁ ଚଳଚିତ୍ର ମୁଁ ଦେଖେ, ବେଶୀ ଦେଖେନି, ସେମତି ଦେଖେ କମ୍ ଆଉ।
ଉଁ ହୁଁ, କୋଉଠି ଯାଇକି ସିନେମା ହଲରେ ନା ଏଇ ଟିଭି? ଘରେ।
ନା ନା ନା ନା ମୁଁ ତ ସିନେମା ଦେଖେ। ବିସେ ବିଶେଷ ଦେଖେନି, ଆଉ ଦେଖେ ଯଦି ଏଇ ମୋବାଇଲ। ମୋବାଇଲ ଟିକେ ଦେଖେ କିନ୍ତୁ ସେମିତି ଏତେ ଦେଖେନି। ଆଉ ପୁରୀ ଆପଣ କେବେ ଯାଇଥିଲେ?
ହଁ ଏଇ ପନ୍ଦର ଦିନ ତଳେ ଯାଇଥିଲି, ଆପଣଙ୍କର ମାଛ ଚାଷ ଅଛି?
ହଁ ମାଛ ଚାଷ ଆଜ୍ଞା, ଆମର ତ ମାଛ ଚାଷ ହଉଛି, ଆମ ଘର ପାଖରେ ଗୋଟେ ପୋଖରୀ ଅଛି। ଆଉ ସେଠି ଆମ ତ ମାନେ ଗାଁ ରେ, କିଛି ଲୋକ ସମିତି ଗୋଟେ ଗଢ଼ିଚନ୍ତି। ଯୋଉଥିରେ କି ସେଥିରେ କିଛି ଲୋକ ଅଛନ୍ତି, ତା ପରେ ସେଇମାନେ କରୁଚନ୍ତି ଆଉ ଆଉ ଅପ୍ ହଁ ଆ ଆପଣଙ୍କର ଯଦି ଦେଶୀ ନା ଓହୋ ହଉ ଠିକ୍ ଅଛି, ତାହେଲେ ଶୁଣନ୍ତୁ, ମାଛ କିଛି ଲୋକ ଅଛନ୍ତି ସେମାନେ କଣ କରନ୍ତି ଆଦାୟ କରନ୍ତି, ମାନେ ଆଦାୟ କରିକି ପଇସା ସେମାନେ ମା ସାଳେ ଆଣନ୍ତି ମାଛ ଜାଳା କଣ କରନ୍ତି ପୋଖରୀ ଭିତରେ ପକା ଛାଡନ୍ତି। ତାପରେ ମା ମାଛ ତାପରେ କଣ କରନ୍ତି ନା, ଖାଦ୍ୟ ବି ଦିଅନ୍ତି ସେମାନେ ମାଛ ଖାଦ୍ୟ ଆଉ ସେଇଟା ହଉଛି ଆମ ଗାଁ ର ପୋଖରୀ ଯେହେତୁ ମାନେ ଗାଁ ର ମଝିରେ ଅବସ୍ଥିତ ନା। ଗାଁ ର ଲୋକ କିଛି କାରବାର କରୁଚନ୍ତି, କାରବାର କଲେ ବି ତାଙ୍କ ଯୋଉ ବାସ୍ ବାସନ ମଜାମୁଜି ହଉଚି ସେଥିରୁ ବି କିଛି ଖାଦ୍ୟ ତାଙ୍କୁ ମିଳିଯାଉଛି, ତେଣୁ ଭଲ ହଉଚି। ମାଛ ଟା ଭଲ ହଉଛି ଏଠି, ମାଛ ଚାଷ ଯୋଉମାନେ କରୁଛନ୍ତି, ସେମାନେ ବି ବହୁତ ଫା ଲାଭରେ ରହୁଚନ୍ତି।
ଆଜ୍ଞା।
ଆପଣଙ୍କର ଯିତ୍ ଯଦି ବି ଆଖପାଖରେ କିଛି ଥିବ ତାହେଲେ କଲେ ବି ଆପଣ ବି ଲା
ପଇସା କେତେ କଣ ଖର୍ଚ୍ଚ ହଉଚି?
ପଇସା ତ ସେମିତି ଆପଣଙ୍କର ଏ ମାନେ ଜାଗା ନେଇକି ପଇସା ଖର୍ଚ୍ଚ। ହଉଛି, ଧର କେବଳ ଆପଣଙ୍କର ସେଇ ମାଛ ଚାଳରେ ଯାହା ଖର୍ଚ୍ଚ ହବ, ତାପରେ ଆଉ କିଛି ଦାନା ଦେବେ, ଏତିକି ଖର୍ଚ୍ଚ। ହୁଁ ଦାନାର ଯାହା ଖର୍ଚ୍ଚ ହଉଛି, ଆପଣ ତ ବଜାରରୁ ଆପଣ ଯେତେବେଳେ କିଣିବେ, ସେତେବେଳେ ଜାଣିପାରିବେ ଯେ ଏତେ ଖର୍ଚ୍ଚ ହଉଛି, କିନ୍ତୁ ବିଶେଷ ଖ ର୍ଚ୍ଚ ହବନି, ମାନେ ଆପଣଙ୍କୁ ଯେତିକି ଚାହିଁବେ ଆପଣଙ୍କର ଯେତିକି ଭାବୁଛନ୍ତି ଯେତିକି ଖର୍ଚ୍ଚ ହବା କଥା ସେତିକି ହବ, ବେଶି ତ ହବନି।
ଓହୋ ହ, ଆଉ ଭେରାଇଟି ପ୍ରକାର ମାଛ ନା ଆଉ ଗୋଟେ ପ୍ରକାର?
ହଁ ନା ଭିନ୍ନ ଭିନ୍ନ ପ୍ରକାରର ମାଛ ଅଛି। ଆଉ ଆମର ତ ଏଠି ବହୁତ ପ୍ରକାର ମାଛ ଚାଷ ହେଉଚି, ଆଉ ତାପରେ ମାଛ ଯେତେବେଳେ ଚାଷ, ଏ ତାପରେ ଆମର ବିକ୍ରି ବି ହୁଏ, ବିକ୍ରି ହେଲା କାହିଁନା ଆଜିକାଲି ଦେଖୁନାହାନ୍ତି ବରଫ ଦିଆ ମାଛ କେହି ଖାଇବାକୁ ଭଲ ପାଉନାହାନ୍ତି, ସେଥିଲାଗି ତମର ଦେଶୀ ମାଛ କରୁଚନ୍ତି, ଆମର ତ ନଈ ନଈ ପାଖରେ ନାଇଁ ନା ହଁ ଆଉ ଆପଣଙ୍କୁ ଆପଣଙ୍କୁ କଣ କଣ ଭଲ ରାନ୍ଧିି ଆସେ? ହାଲୋ ହାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହଁ।